ହ୍ୟାଲୋ ଆଜ୍ଞା ନମସ୍କାର। ଖଣ୍ଡିଆ ଛତା ପୁରସ୍କାର୍ ହୁଁ ହୁଁ। ବର୍ଷା ପରେ ଖଣ୍ଡିଆ ଛତା କାମରେ ଆସିବ।
ମୁଁ କାମ ରେ ଆସିବ ଆଉ।
କାମରେ ଆସିବ ଆଉ ପିଲା କାମରେ ଆସିବ ଆଉ। ହଁ ଟାଇମ କେତେଟା ହେଲା ଗୋଟେ ସଇଁତିରିଶ ଦିଟା ଆଉ।
ଭଲ।
ହୁଁ।
ହୁଁ।
ଘରେ ରହିଲେ ତ ଟାଇମ ଟେବୁଲ ଏଇଟା ଆଉ।
ହର୍ହୁ
ବାହାରୁକୁ ଗଲେ ସଖାଳ ଟାଇମ ଟେବୁଲ। ଆଁ।
ଟ୍ରେନିଂ ଗୋଟେ କଣ ଦିଆଯିବ କି?
ହଁ ଏଠି ଟ୍ରେନି ଦିଆ ହବ ଆଉ।
ଭଲ।
ହୁଁ ଆଜି ତମ ଘରେ କଣ କେହି ଛୁଆ ନାହାନ୍ତି।
ଆମ ଘରେ ତ ସେ ପିଙ୍କି ନାଗି ଥିଲେ ଯାର ଆଉଟା ଭଉଣୀ ଥାଉ କିଏକି।
କି ଘର ଭାଙ୍ଗି ‌।
ହଁ।
ହୁଁ।
ଆରେ କାଲି କଣ ହେଇଛି କହିଲ।
ହୁଁ।
କାଲି ସବୁ ଆମେ ରିନା ମୁଁ ସବୁ କଥା ହଉଥିଲୁ ହେଲା।
ହଁ।
ମୁଁ ତ କଥା ହେଇନି ସେ ଜ୍ୟୋତି ନାନା କଲ କରି। ଜୋତି ନାନା ଆଉ ତା ଜଁଇ ଆକେ କଲ କଲେ ଆମେ ସବୁ କଥା ହେଲୁ। ଜୋତି ନାନା କୁ ଚିଡେଇଲୁ ଆଉ ଗୁପଚୁପ ଦେଇନୁ ଇଏ ସିଏ ଏମିତି ସବୁ କହିଲୁ ଜୋତି ନାନା କହିଲା ହଉ ମୁଁ ଯାଏ। ଗଣେଷ ପୂଜା ବେଳକୁ ତୋ ନାନା ତମ ଦିଜଣ କୁ ଦେବେ ମୁଁ କିଇଲି ତାହେଲେ ଦ କରିବୁ ତାହେଲେ ବିରିୟାନି ଦବ ଆଉ ଗୁପଚୁପ ଆମେ ଖାଇବୁନି ସେ କହିଲେ ହଉ ମୁଁ ଦେବି। ଆମେ ଏମିତି କଥା ହଉଛୁ ତାପରେ ଜ୍ୟୋତି ନାନା ଫୋନ କଲେ ପିଙ୍କିି କି। ଗ୍ରୁପ କଲ୍ କଲା ତାପରେ ପିଙ୍କିି ତାର ଆସିଲା କଥା ହେଲା। ପିଙ୍କି କଇଲା ଆଉ କାଟି ଦେଇକି ମଝିରୁ ପୁଣି କହିଲା ହଉ ରିମା କଲ୍ କରୁ ରୁଚି ରିମାକୁ ଆଣିବାକି ରିମା କୁ ଆଣିଲୁ ରୀମା ଯଇଁ କି ଆମେ କଣ। କୁଲୁନା ରୀମା ଯାଇକି ମୁଁ ମୁହଁ ଦେଖେଇ ଲିନି। ତାପରେ ମୁଁ କହିଲି ସେଠି ଥିଲି ନା ମୁଁ ତାପରେ ଗଲି ଜ୍ୟୋତି ନାନା ଆଉ ତା ଜଇ କି ଯୁହାର ହେଲି ଯେମତି। କଇଲି ରୀମା ଯାଇକି କେମିତି ନମସ୍କାର ଟା ହେଇଯାଏ ମୁଁ ନମସ୍ ତରେ ମୁଁ ରହିଲି ଆଗେ ଗୋଟେ ହାତରେ ନମସ୍ ସ୍କାର ହେଲି ନନା ନମସ୍କାର ହେଇକି ଯୁ କହିଲି ତାପରେ ପୁଣି ଆଉଥରେ ନମସ୍କାର ହେଲି ସେ ଆଉ କିଛି କହି ଲାନୀ। ହଁ କି ନାହିଁ କିଛି କହିଲେନି ରୂପା ଘରିକା ଜୁହାର ବେଳକୁ ସବୁ କହିଲା ମୋ ବେଳକୁ କିଛି ଆଉ କହିଲେନି। ତାପରେ ମୁଁ ଆ କିଛି କହିଲିନୀ ମୁଁ ମୋର ସାଇଟ ହେଇଗଲି ରୂପା ତାର କହିଲା ଆଉ ନାନା ତମେ ନାନା ଜୁହର ହେଲା କାଇଁ। ତ କିଛି କହିଲନି। ରୂପା ଏତିକି କହିଲା ରୀମା କହୁଛି ପିଙ୍କିି କି ଫୋନ କରିକି ଅଲଗା ଟାଇମ ରେ। ଆଉ ତୋ ନନା ତ କାହା ସହିତ କଥା ହେବା ପାଇଁ ଏତେ ଭଲ ପାଆନ୍ତିନି ଆଉ ସେ। ସିଏ ରୂପା ଏମିତି କଣ ବେ କହିଲା। ମୋ ବୋଉ ଆଗରେ କହିଦେବି ତମେ ମାନେ ମତେ ଏମିତି କହିଛ ବୋଲି।
ହୁଁ।
ହେଲା ତାପରେ ରୂପା ମତେ କହିଲା କହିଲା ମୁଁ କଣ କହିଲି ପିଙ୍କି ମତେ ଏମିତି କହିଲା ମୁଁ କହିଲି ତୁ ଏତେ କଥା କିଛି। କହନି ପିଙ୍କ ଦିଦି ଆସୁ। ମତେ ଖାଲି କହୁ ତାପରେ ମୁଁ ତାକୁ ମୋର ଯାହା କହିବି। ସେଟି ତ ଆଉ ଜଣେ ତ ଥିଲା ଜ୍ୟୋତି ଯଇଁ ତ ଥିଲା। ସେ ତ କାହିଁ କିଛି କହି ଲେନି ମତେ କମ ତାକୁ ବି ଆମେ ନମସ୍କାର ବି ହେଇନୁ ଯୋତି ଜଇଁ କି। ହଁ
ହୁଁ।
ସେ ତା ଆଡୁ ସମସ୍ତିଙ୍କି କହିଲା ତମ ମାନଙ୍କ ବାହାଘର ରେ ବଡ ବଡ ଉଞ୍ଚା ଉଞ୍ଚା ହିଲ୍। ଦେବି ମାର୍ବଲ ପଥର କାଠ ଏସବୁ ହିଲ୍ ଦବୁ। ଆମେ ଆଉ କିଛି ଦୁଖୁନି ଏତି ଆମେ ଆମର କଥା ହେଲୁ ସମସ୍ତେ କାହିଁ ତ କେହି କିଛି ହେଲେନି ତା ସିଏ ଆସିଲା ଠୁ ବେଶୀ ରୋଲ ହେଲା ରିନା ଆସିଲାଠୁ। ଯେତେ ଜଣ ଚିଡେଇଲେ ପିଙ୍କିକି। କହିଲେ ତୁ କଣପାଇଁ ତାକୁ କଲରେ ଆଣୁଥିଲୁ।
ହୁଁ ଭଲ।
ଯଦି ତୋ ଜ୍ୱାଇଁ ପୁଅର କାମକୁ ଯିବାର ଥିଲ ତା ଜ୍ୱାଇଁର ଡ୍ୟୁଟି ରାତିରେ। ଇରେ ମା ର ଯଦି ତାର ଡ଼ିଉଟି ଥିଲା ତୁ ସେଇଟା କହି ନ୍ତୁ ନା ନା ନା ରହ ମୋ ଜ୍ୱାଇଁ ଗଲା ପରେ ମୁଁ ତମମାନଙ୍କୁ କଲ୍ କରିବି କଥା ଥା ହେବ। ତୁ କାଇ ଆମକୁ କଲ୍ କରୁଥିଲୁ ତାହେଲେ।
ହଁ,
ତାପରେ ଆଉ କିଛି କହିଲାନି କିଛି।
ଭଲ।
ମୋର ମୁଁ ମୋର ରୂପା କୁ କହଲି ମୁଁ କହିଲି ତମମାନଙ୍କର ଭୁଲ ନାହିଁ, ତମେ ମାନେ ଆଣୁଛ କଣପାଇ ଜାଣୁଛ ତ କହୁଛି। ଜ ଜଣଙ୍କର ଇଚ୍ଛା ନାହିଁ କାହା ସହିତ ଏତେ କଥାବାର୍ତ୍ତା କରନ୍ତିନି। ଯା ଜଣକ ଆମେ ଲାଇନ ରେ ଆ ଣିବୁ କଣ ପାଇଁ। ଯିଏ କହୁଛି ଯୋଉ ଝିଅ ମାନଙ୍କ ସହିତ କଥାବାର୍ତ୍ତା କରେଣି ସେ ରିମା ବୋ କଣ ରିମାକୁ କଣ ପାଇଁ ରୀମା କଣ ଝିଅ ନୁହେଁ।
କେନ୍ ଜଣ କଥା ହଉନି ରିମା ସହିତ ସେ କଥାବାର୍ତା କରୁନଥିବ। ଉ ସେଇଟା ବି ଗୋଟେ କ କଥା ଟେ ନାଇଁ।
ଆ ସତ କଥା ଆଉ।
ଆ ରୁପା କହିଲା ତୁ ଛାଡେ ଯଦି ପିଙ୍କି ଆସିକି କଣ କହିବ କି କଣ ତୁ କହିବୁ। ମୁଁ ବି ସେଠି ଥିଲି-ଇ-ଇ। ରିମା କହିଲା ସେତେ ଏତେ କାହା ସହିତ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତିନି। ତାପରେ ମୁଁ ଆଉ କିଛି କହିଲିନି ମୁଁ ପଳେଇ ଆଇଲି। ମୁଁ ବି କଥା ହବାକୁ ଚାହୁଁନଥିଲି। ମୁଁ ମୋର ଖାଲି ସେଠି ଜ୍ୟୋତି ଡାକିଲା ବୋଲି ଜ୍ୟୋତି ପାଖରେ ବ କଥାବାର୍ତା କରୁଥିଲେ, ରିମା ସହିତ କଥା ହେଇନି।
ହ୍ୟାଲୋ,
ଖାଲି ଜ୍ୟୋତି ସହିତ କଥା ହେଲି, ତା ଜ୍ୱାଇଁ ସହିତ କଥା ହେଲି ଆଇଲି।
ହୁଁ।
ହୁଁ।
ଉ-ଉ-ଉ ତାହେଲେ ରିମା ଜ୍ୱାଇଁ ଜ୍ୟୋତି ଜ୍ୱାଇଁଠୁ ସାନ ନା।
ହ ରିମା ଜ୍ୱାଇଁ ଜୋତିଠୁ ସାନ ହବନି ରିମାଟା ରିମା ଜୋତିଠୁ ସାନ। ରିମ୍ ଜ୍ୟୋତି ଜ୍ୱାଇଁ ରୀମା ଜ୍ୱାଇଁ କୁ ଅଠେଇଶି ବର୍ଷ କିନ୍ତୁ ତାକୁ ଜଣା ପଡ଼ୁନି। ପତଳା ପିଲା ଟା ବୋଲି।
ଦେଖିଆ ପିିଙ୍କି କେମିତି ମୋଠୁ ବଡ ବାହା ହୋଉଛନ୍ତି ନା ସାନ।
ନାଁ ଯାହେଲେ କଣ ନାଁ ସାଙ୍ଗ ବୋଲି କଣ ଯାହା ହେଲେ ବି ଯଦି ଘରେ ଦେଖୀବେ ମାନେ ଯାହା ହେଲେ ବଡ଼ ଟିକେ ହୋଉଥିବା।
ଓ ହ ଭଲ।
ମୁଁ ସେମାନଙ୍କ ଠୁ ତିନି ବର୍ଷ ବଡ଼ ଦି ବର୍ଷ।
ହଁ-ଅ-ଅ-ଅ-ଏ।
ମୁଁ ସେମାନଙ୍କଠୁ ଦି ବର୍ଷ ପଡ ହେଲେ
ହୁଁ।
ଭାଇ ଆଇଲା।
ଆଁ କୁଆଡେ ଯାଇଥିଲା କି? ହ୍ୟାଲୋ,
କୁହ।
କୁଆଡ଼େ ଯାଇଥିଲା କି ସିଏ?
ଆଜି ତାର ଡ୍ୟୁଟି ଏ ସିଫ୍ଟ୍।
କେତେଟା?
ପାଞ୍ଚଟା
ଓହୋ ଏ ସିପ୍ଟି ସକାଳୁ ତା ମାନେ ଚାରିଟା ରୁ ଉଠିଥିବ।
ହୁଁ ହୁଁ।
କଣ ଏତେ ଜଲଦି ପଳେଇ ଆଇଲ?
ରାଉଲ ଭାଇ ଏବେ କଣ କରୁଚି ଆଉ?
ନାଇଁ ଭାଇ ର ତ ପାଞ୍ଚଟାରେ ଡ୍ୟୁଟି ଏ କଣ ଏତେ ଜଲଦି ପଳେଇ ଆଇଲା?
ସେ ଆସିନି ମ ଏଇଟା ଗାଡ଼ି ସାଉଣ୍ଡୁ ଶୁଭିଲା ମୁଁ କହିଲି ସିଏ ବୋଲି।
ସିଏ ଆସୁ ଆସୁ ଯାହେଲେ ଦିଟା ପରେ।
ସେମାନେ ବାରଟାରୁ ପଳେଇ ଆଉଛନ୍ତି ବାହାରିକି।
ହଁ କମ୍ପାନୀର ରୁଲ୍ ଏମିତି ନାହିଁଲୋ।
ଆସିବେ ଯେତେବେଳେ ଧରା ପଡ଼ିବେ ନାମ ନେବେ ଏଥିରେ କଣ ଅଛି।
ହୁଁ। ହଁ ଯଦି ପିଲା ଆସିଥିବେ ହଁ ଇଏ ପଳେଇ ଆସିବ ପିଲା ତ ଆସିବେ ଯାହାହେଲେ ପହଞ୍ଚୁ ପହଞ୍ଚୁ ତ ସାଢ଼େ ଗୋଟେ।
ହେଇଥିବ।
ସିପ୍ଟ ପାଇଁ ସିପ୍ଟ ନା ପିଲା ଯାହା ହେଲେ ପହଂଚୁ ପହଂଚୁ ହେଇଯିବ। ହୁଁ।
ଏବେ ବା ସୁନା ରୂପା କମିଚି?
ମୁଁ ଜାଣିନି।
ବୁଝିଲ ତାଠୁ ଶୁଭମ୍
ମୁଁ ଜାଣିନି କିଛି। ଦେଖିଆ ମୁଁ ତାକୁ ଆଗେ ଚାନ୍ଦା ଟା ଏମିତି ଦେଇ ଦେବି ପାଁଆସ ପାଁଆସ କରିକି।
ଦେଇ
ନାଇଁ ନାଇଁ ଏବେଠୁ ଦେଇଦେଲେ ମତେ ଆଉ ହେତେବେଳକୁ ବାଧିବନି।
ଶହେ ଦୁଇଶହ କରିକି ନହେଲେ ବି ଦେଇଦିଅ।
ପାଁଆସ ପାଁଆସ କରିକି ଦେଇଦେଲେ ବି ବାଧିବନି ଏତେ।
ଦେଇଦେବ।
ହୁଁ।
ହଉ ମୁଁ ରଖିବି ନା ନା ଭାଇ ହେଲା।
ଆଁ।
ଭାଇ ଆଇଲା।
ନାଇଁ ଏଇନିକା ହବନି।
ଟିକେ ଲାଇନି ରେ ଥା।
ଏଥିରେ ଲାଇନ୍ ରେ ରଖନ୍ତିନି।
ମେଘ ହଉଚି? ସେମାନେ ପା ଆସି ନାହାନ୍ତି ନହେଲେ ଆମେ ପଳେଇଥାନ୍ତୁ। ହାଲୋ। କୁହ।
କୁଆଡ଼େ ଗଲୁ କି?
ଇଆଡ଼େ ଆଇଲିଣି ବାହାରକୁ।
ଭଲ ଆଉ।
ହୁଁ ଖାଇଲେ ତାପରେ ଯିବି ଆ ଘରକୁ ଶୋଇବି ନହେଲେ ଟିକେ ଭାବୁଛି
ହୁଁ ହୁଁ
ଶୋଇଲେ କିଛି ନାଇଁ ଉଠିଲେ ମାଣ୍ଡାଳିଆ ଲାଗିବ।
ଭଲ
ତମ ଫୋନ ଚାର୍ଜ ବି ତ ଅଛି।
ମୋର ଚାର୍ଜ ଅଛି ଏକାଅଶି।
ମୋର ସତୁରୀ ତଳକୁ ଅଛି।
ମୁଁ ସାଙ୍ଗେ ସାଙ୍ଗେ ଆଣିକି ବସେଇକ ଅଛି।
ଏ ବର୍ଷ ଭାଇଘର ବ୍ୟାଚ ଭୋଜି କରିବେ।
ହଉ ଦେଖିବା।
ତାଙ୍କ ବ୍ୟାଚ
ହଁରେ ତାଙ୍କର ଏ ଛଅ ବର୍ଷ ପୁରିଲା।
ଭୋଜିଦେବେ
ହୁଁ ତାଙ୍କର ଏ ବର୍ଷ ଛଅ ହଜାର ଥିଲାଗେ
ମୁଁ ଯିବି।
କୁଆଡେ?
ଭୋଜି ଖାଇ।
ଭୋଜି ଖାଇ ନା ଆଉ କଣ ଖାଇ ଭୋଜି ଖାଇ ହୁଁ। ସେ ତାଙ୍କ କ୍ଲବ ର ସବୁ ବର୍ଷ ଆମ କ୍ଲବ ସାମ୍ନାରେ ହଉଛି କଣ ତିରୁପତି
ତିରୁପତି ଏ ବର୍ଷ କରିବ ବୋଧେ।
ଆମର ଏବ ବର୍ଷ କଣ କରିବେ କେଜାଣି ଆମର ଖାଲି ଠାକୁରଙ୍କ ମୂର୍ତ୍ତି କରିବେ। ହଁ ଡେକୋରେସନ ଉପରେ କରିବେ କି ନା ନାଇଁ ଠିକ ନାହିଁ।
ଭଲ
ହୁଁ
ପଇସା ରଖିଥିଲେ ସିନା ଆର ବର୍ଷକୁ ଯାହା କରିବେ ଏକାଥରେ ସବୁ ଏଥର ଯଦି ଖର୍ଚ୍ଚ କରିଦେବେ କୁହଁ କେତେ
ଗଲା ବର୍ଷ ବଳିଥିଲା ଆମ ବହି ନେଇଥିଲା ତିରିଶ ହଜାରରେ ଏଇ ବର୍ଷ କେତେ ଆଉ ଟିକେ ଅଧିକ ବଳିଛି ତାଠୁ ଷାଠିଏ ନା ସତୁରି।
ଆଉ ସେଇ ପଇସା ସବୁ ରହୁଥିବ ନା ଆଉ
ହଁ ଏରା ସବୁ ବହିରେ ରହୁଛି।
ଯିଏ ନବ ପୁଣି ଲାଷ୍ଟ ବେଳକୁ ଫାଷ୍ଟ ଆରମ୍ଭ ରୁ ଦବ ଆଉ କଣ।
ବହିର ର ଦିଟା ଆକାଉଣ୍ଟରୁ ସେଥିପାଇଁ। ଗୋଟେରେ କ୍ଲବ ପଇସା ରହୁଛି ଆଉ ଗୋଟେରେ ଇଏ ପଇସା।
ଭଲ ଗୋଟେ ଷ୍ଟେଡ଼ ବ୍ୟାଙ୍କ ହେଇଥିବ ଆଉ ଗୋଟେ କୋଉଠି ହେଇଥିବ ଆଉ।
ତାର ଦିଟା ନା ଚାରିଟା ବ୍ୟାଙ୍କ। ମୁଁ ପଞ୍ଜାବ ପଞ୍ଜାବ ନେ ନେସନାଲ ବ୍ୟାଙ୍କ ଟା ଖୋଲିଦେବା ଏଟା ଗୋଟେ ଖୋଲି ଦେବି ହେଇଗଲା ଷ୍ଟେଡ଼ ବ୍ୟାଙ୍କ ଟା ହେଇଗଲା ଏସ ବି ଆଇ ଟା ପଞ୍ଜାବ ବ୍ୟାଙ୍କ ଟା ଗୋଟେ ଖୋଲିଦବା ୟୁି ପି ଆଇ କୋଉଟା ଦେବି ମୋର ଏଇଟା ଏପର୍ଯ୍ୟନ୍ତ ଆକ୍ଟିଭ ହେଇନି ବ ତାପରେ ମୋର ମୋରନ୍ତ ନିଜେ ସେଇଥିପାଇଁ ହଉନି।
ହଉ ଆଉ।
ହୁଁ ହଁ ମୁଁ କରୁଛି ରହ ତତେ
ଏଇନିକା
ହଁ
ହଉ ଦେଖିଆ।